ହାଲୋ।
ହଁ।
ହାଲୋ।
ହଁ ହାଲୋ। ଶୁଭୁଛି? କଣ କରୁଛ? ଏଇ ବସିଥିଲି ଆଉ।
ଓ ହଉ ମୁଁ ବି ବସିିଥିଲି। ଆଉ ଖାଇସାରିଲେଣି?
ମୁଁ ଖାଇସାରିଲିଣି।
କଣ ଖାଇଲ? ନାଇଁ ମୁଁ ଖାଇନି।
ଓହୋ। ହଁ ମୁଁ ଖାଇସାରିଲିଣି ପଖାଳ, ଶାଗ ଭଜା
ହୁଁ।
ଆମ୍ବ ଆଉ ଆଳୁ ପୋଡା ଦଳା ହେଇଥିଲା। ଖାଇଲି ଆଉ।
ଓହୋ କି ସାଗଭଜା ଖାାଇଲ?
ଏଇ ନେଉଟିଆ ଶାଗ ଜାଣିଛ?
ନେଉଟିଆ ଶାଗ।
ହଁ ହଁ। ତମେ କାଇଁ ଖାଇନ?
ମୁଁ ଏପଟେ ଆସିଥିଲି ତ ଟିକେ ଯୋଉ ଏଇଠି କ୍ଲାସ କରିବା ପାଇଁ। ପଢିବା ପାଇଁ ଆସିଥିଲି ସରିଲାଣି ହେଇ ଯିବି ଘରକୁ ଯାଇକି ଖାଇବି।
ହଁ ହଁ।
ହଉ ଆ ତମ ଘରେ ସମସ୍ତେ କଣ କରୁଛନ୍ତି?
ଯାଇଥିଲ?
ହ୍ୟାଲୋ।
ରେ ସମସ୍ତେ ଏଇ ହ୍ୟାଲୋ। ଘରେ ସମସ୍ତେ ଏଇ ବସିଛନ୍ତି ଏଇଠି
ଅହ।
ତମେ ଏବେ କଣ କରୁଛ ପଢା ପଢି ସରିଲାଣି?
ମୁଁ ଏଇ ଏଇଠି ବସିଥିଲି। ନାଇଁ ମୋର ପ୍ଲସ୍ ଥ୍ରୀ ଚାଲିଛି ଫାଷ୍ଟ ସେମିଷ୍ଟର ସରିଛି। ସେକେଣ୍ଡ ସେମିଷ୍ଟାର ଏବେ ହେଇକି କଲେଜ ତ ସବୁ ଖୋଲିଲା ଖୋଲିଲା ପରେ ଏବେ ହବ ଆଉ
ହଁ।
ତମର?
ହଁ ମୋର ସରିଲାଣି ମୋର ପିଜି ସରିଲାଣି।
ଭଲ ହେଇଛି।
ଏଇ ଏବେ ଜଷ୍ଟ ସରିଛି ଏପ୍ରିଲରେ ସରିଲା ତାପରେ ଘରେ ଅଛି ଆଉ ପଢାପଢି ଚାଲିଛି।
ଆଉ ଭାଇ ଭଉଣି କେତେ ତମେ?
ଆମର ଭାଇ ଦି ମୋର ଦିଟା ଭାଇ ମୁଁ ଗୋଟେ ଝିଅ ଆଉ। ଆଉ ବାପା ମା ଏତିକି।
ରଜରେ କୁଆଡେ ଯିବ ବି ରଜରେ ଫାଷ୍ଟ ରଜ ଦିନ ଥିଲା ଟିକେ ବ୍ୟାଚ ଫିଷ୍ଟ୍।
ସେଇଠି ଯାଇକି ଟିକେ ମଜାମସ୍ତି କରିଦେଲୁ।
ହଁ।
ଆଉ ସେକେଣ୍ଡ ନା ନା ସେକେଣ୍ଡ ଥାର୍ଡ ରଜରେ କୁଆଡେ ଯାଇନି? ତମେ?
ହୁଁ ହୁଁ। ମୁଁ ଯାଇଥିଲି ମୋ ତିନି ରଜ ତିନିଟା ରଜ ଯାକ ବୁଲିଛି।
ଭଲ ଆଉ।
ଓ ହୋ। ମୁଁ ଯାଇଥିଲି ଫାଷ୍ଟ ଯାଇଥିଲି ଆମର ଏଇଠି ପାଖେରେ ଗୋଟେ ମନ୍ଦିର ଥିଲା। ଆ ମର୍ତ୍ତ୍ୟ ବୈକୁଣ୍ଠ ମନ୍ଦିର। ଏଇଟିକି ଯାଇଥିଲି ତାପରେ ସେକେଣ୍ଡ ରଜ ଦିନ ଯାଇଥିଲି ଅ ଗଡ ମଧୁପୁର ଯାଇଥିଲି। ଆଉ ଥାର୍ଡ ରଜ ଦିନ ଯାଇଥିଲି ମହାବିନାୟକ ମନ୍ଦିର ଯାଇଥିଲି। ମନ୍ଦିର ଯାଇଥିଲି କାଲି।
ଆଚ୍ଛା ମୁଁ ବି ସେ ଯୋଉ ମର୍ତ୍ତ୍ୟ ବୈକୁଣ୍ଠ ମନ୍ଦିରକୁ ଯାଇଛି।
ଅ ହୋ। ଆଉ ତମେ କୋଉ ଠାକୁରଙ୍କୁ ବେଶି ବିଶ୍ଵାସ କର?
ହୁଁ ସେମତି କିଛି ନାଇଁ ଠାକୁରଙ୍କୁ ସମସ୍ତଙ୍କୁ ବିଶ୍ୱାସ କରେ।
ମାନେ କୁହନ୍ତିନି କି ଯେ ମାନେ ବିପଦ ଟାଇମ ରେ ସଦାବେଳେ ପାଟିରୁ କା ନାଁ ବାହାରେ?
ଆ ସାଇରାମ, ଜଗନ୍ନାଥ।
ହୁଁ କୁହ। ହଁ।
ଆଉ ତମର?
ହଉ। ମୋର କାହ୍ନା।
କାହ୍ନା।
କାହ୍ନା ଆଉ ଆଉ ଏମତି ମାନେ ସିଚୁଏସନ ନେଇକି ମାନେ କେତେବେଳେ ଡରିଯାଏ ଯେତେବଳେ ହନୁମାନ ଏମତି ଆଉ ହୁଁ।
ଏ ମୋ ସେମତି ନାହିଁ କିଛି। ଯେତେବେଳେ ଯୋଉ ଠାକୁର ମନେ ପଡିଲେ ତାଙ୍କ ନାଁ ଧରଦିଏ।
ଉଁ ହଁ କିନ୍ତୁ ମାନେ ଏ-ଏତିକି ମନରେ ବିଶ୍ୱାସ ଥାଏ କି ଯେ ଏଇ ଆମକୁ ମାନେ କରନ୍ତି କିନ୍ତୁ ଆମର ସତ କଥା ହେଲା କି ଯେ ଆମେ କର୍ମ କଲେ ଆମକୁ ସେମତି ଫଳ ମିଳିବ କି ଆମେ ସେଭଳିଆ କର୍ମ କରିଥିବା ଆମକୁ ସେମତି ଫଳ ମିଳିବ ଯଦି ଆମେ ସେଭଳିଆ କର୍ମ କରିବାନି ତାହେଲେ ମୁଁ ସେଭଳିଆ ଫଳ ମିଳିବନି। କୁହନ୍ତିନି ନା କଷ୍ଟ କଲେ କୃଷ୍ଣ ମିଳେ।
ହୁଁ।
ହଁ।
ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ମୋ ମୁଁ ବାବା। ହୁଁ ହୁଁ ହୁଁ ହଁ। ହୁଁ ନା ମୁଁ ମୋ ମମି ଆଉ ବାପା ବା।
ଓ ହୋ ତିନି ଜଣ ଭାଇ ଭଅଣୀ।
ନାହାନ୍ତି।
ତମେ ଏକା?
ହୁଁ।
ଅଲି ଓଳି ଆଉ।
ହୁଁ ହୁଁ ହୁଁ ଝିଅ ମାନେ ମାନେ ପରିସ୍ଥିତି ଥାଏ ସେ କେହି ଜାଣନ୍ତିନି।
ହୁଁ ହୁଁ। ହଁ ସମସ୍ତେ କିଛି ନା କିଛି ଖୋଜନ୍ତି ଭାଇ ଭଉଣୀ।
ଆଉ ସକାଳେ କଣ ଖାଇଥିଲେ।
ବଣେ। ସକାଳେ ଆଜି ଟିକେ ଲେଟ ରେ ଉଠିଲି ଉଠିକି ଏ ମିଶ୍ରୀ ପାଣି ପିଇଥିଲି ଟିକେ। ତାପରେ ଆଜି ଆଉ କିଛି ଖାଇନଥିଲି ଗାଧେଇକି ଏକାଥରେ ପଖାଳ ଖାଇଦେଲିି ଆଉ।
ଓହୋ ତମେ ସବୁଦିନ ମିଶ୍ରି ପାଣି ପିଅ।
ହଁ ଟିକେ ଦେହ ଟା ଖରାପ ରହୁଥିଲା ତ ସେଥିଲାଗି। ମିସ୍ରୀ ଆଉ ଗୋଟେ ଯୋଉ ତୁଳ ତୁଲସୀ ମଞ୍ଜି ରହୁଛି।
ହୁଁ। ଅଁ ଓଉଁ ମାନେ ତମେ ଖାଲି ଭୂଷି ଯୋଉ ମିଶ୍ର ପାଣି କିଣ ମିସ୍ତ୍ରୀ ଭୁଷ ପକେଇକି ଯୋଉଟା ଆମର ଆସେ ସେଇଟା
ମିସ୍ତ୍ରୀ ଭୁସି ନୁହେଁ ଗୋଟେ ଯୋଉ ଆମର ଅଛି ତୁଲସୀ ମଞ୍ଜି। ତାକୁ କୁହନ୍ତି ଯୋଉ ବାସେ ସିଡସ୍। ସେଇଟା ପକେଇକି ପିଏ।
ଓହ ସେଇଟା ଆମ ଦେହ ପାଇଁ କେତେ ଭଲ।
ହଁ।
ହୁଁ ଆମ ଦେହ ପାଇଁ ଭଲ ନୁହେଁ ନା ପେଟ ଥଣ୍ଡା କରେ ହୁଁ। ପିଇଲେ ସେଟ ପୁରା ଥଣ୍ଡା କରେ ଯାହାବି ହଁ। ଯେତେବେଳେ ମାନେ ପେଟ ସମସ୍ୟା ସବୁ ଦୂର ହୁଏ ଆଉ।
ହଁ ମୋର ଟିକେ ଯୋଉ ଏସିଡିଟି ଅଛି ତ।
ହଁ।
ସେଥିଲାଗି ଆଉ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ଆଁ।
ହଉ ରୋଷେଇ ହଁ କଲେଜକୁ କଲେଜ ଯିବି।
ରୋଷେଇ ରୋଷେଇ ହଁ ସବୁ ଶିଖି କିଛି।
ହୁଁ।
ହେଲେ କରେନି ସବୁବେଳେ।
ଆଉ
ସାଧାରଣ ଯେ ଟିକେ ଅଛ ବା
ଗୋଟେ ଵେଶୀଵ୍ ମାନେ
ଆମର ସବୁଦିନ ଯୋଉ। ମୋତେ ବେଶୀ ଭଲ ଲାଗେ ଡାଲି ଭଲ ଲାଗେ। ଆଳୁ ଭର୍ତା ଡାଲିଆଳୁ ଭର୍ତା ଟା ମୋର ପ୍ରିୟ ପୁରା ସେଇଟା ମୁଁ ବଢିଆ ସେ କରିଦିଏ ଫାଷ୍ଟ ସେଇଟା ବି ପୁରା ସହଜଟେ। ସେଥର ପୁରା ସହଜ ଟା ତଥାପି ମୁଁ ବଢିଆ ସେ କରେ ସେ ସେଇଟା ମତେ ବଢିଆ ଲାଗେ କରିବାକୁ। ଆଉ ମସଲା ତରକାରୀ ବି ଭଲସେ ସବୁ ଯୋଉ ରହିଲା ସୋୟାବିନ ହଉ। ଆଉ କୋବି ପୋଟଳ ଏଗୁଡା ସବୁ। ରହିଲା ସତ୍ ତରକାରୀ ଗୁଡା ବି ଭଲ କରେ ହେଲେ ସବୁବେଳେ କରେନି।
ହୁଁ ପ୍ରାୟ ପିଲାଙ୍କର ଡାଲି ଆଉ ଆଳୁଭର୍ତା ପିପ୍ର ନାହିଁ।
ହଁ।
ହଉ ହଁ ଆଉ ଦିଟା ରଜରେ କୁଆଡେ କୁଆଡେ ଗଲା ବୁଲିବା ପାଇଁ?
ଆଉ ଗୋଟେ ରଜରେ ଯାଇନି ଆଉ କୁଆଡେ ବୁଲିବାକୁ ଯାଇଥାନ୍ତୁ ଉଆଗ ଟିକେ ଥିଲା। ଆ କଣ ମିରିକି ଆଉ ଯାଇନୁ। ଘରେ ବସିକି ପଳେଇଲା ରଜ ଦିଇଟା ଆଉ।
ଓ ହୋ ଡ୍ରେସ୍ କରିଥିଲା ନା?
ହଁ ପ୍।
କି ଡ୍ରେସ କରିଥିଲା?
ଆଚ୍ଛା। ମୁଁ କରିଥିଲି ପୁରା ଯୋଉ ଲଙ୍ଗ ର ସେଟ୍ ବାଲଟେ ଆଉ। ଖାଇ
ହଁ ହଁ ତମେ ଯୋଉ ଫିସ୍ଟ କରିଥିଲ? ହଁ ମୁ ଦିହଳ କୁର୍ତି କରିଥିଲି ଖାଲି। ଯୋଉ ତମେ ଯୋଉ ଫିଷ୍ଟ କରିଥିଲ ସେ କଅଁ କଅଁ ରଖିଥିଲ ସବୁ ଖାଇବା?
ଖାଇବା ରଖିଥିଲୁ ଇଏରେ ମାନେ ଫାଷ୍ଟ ଯାଇକି ଚିକେନ ପକୋଡା କରିକି ଖାଇଦେଲୁ ତାପରେ ଭାତ ଯୋଉ ଚିକେନ ର ଗୋଟେ ଚିକେନ ମଲାଇ ହେଇଥିଲା ମାନେ ଏଇ ଦହି ଫଇ ପକେଇକି କଣ ଗୋଟେ କରିଥିଲେ।
ତମେ ସେଇ ରେସିପି ଟା ଜାଣିଛ?
ସେଥିରେ ସେ ଗୋଟାଏ ଆମର ମୁଁ ଭଲସେ ଜାଣିନି ସେ ରୋଷେଇଟା କରିଥିଲେ ଆମର ପୁଅ ପିଲା।
ଓହୋ ଆଉ କଣ କରିଥିଲ?
ଆଉ ସାଲାଡ ପାମ୍ପଡ ଦଇ ବାଇଗଣ ଗୋଟେ କରିଥିଲେ। ଆଉ ଯୋଉ କୋଲଡ୍ରିସ୍ ଆଇସ୍କ୍ରିମ ଏତିକି ଆଉ। ତ ବଡ଼ିଆସେ ମଜା ମସ୍ତି ହେଲା।
ଡ୍ୟାନ୍ସ ମାନେ ନାଚ ଗୀତ ସବୁ।
ହଁ ହେଲେ ଯ ଅଛନ୍ତି ବକ୍ସ। ଧରିକି ପଳେଇ ଆସିବୁ ଦେଖିଲେ ଯୋଉ।
ହୁଁ।
ବଣ ରେ ପୁଣି ଯାଇକି କରିଥିଲୁ।
ଓ ହୋ।
ଆମ ଗାଁ ବଣରେ
କାହିଁକି ହଁ।
ତମେ ଫିଷ୍ଟ କର ନା ସାଙ୍ଗ ସ ମିଶିକି?
ହଁ ଆମର ଗୋଟେ ଦଶମ ବ୍ୟାଚ ର ଗୋଟେ ହେଇଥିଲା। ଏଇ ଦି ବର୍ଷ ତଳେ ହେଇଥିଲା। ଆଉ ତମ କୋଉ ବ୍ୟାଚ୍ ମାନେ ଦଶମ ନା ପ୍ଲସ ଟୁ?
ହ କାହାର ମାନେ ଯୋଉ ଆମର ଦଶମ ସ୍କୁଲ ବ୍ୟାଚ।
ଓହୋ।
ସେ ଆ ତମର ସ୍କୁଲ ବ୍ୟାଚଙ୍କ ସହ କରନା ଫିଷ୍ଟ?
ହଁ ସେଇ ଦଶମର କରିଥିଲୁ ପା ଦି ବର୍ଷ ତଳେ କରିଥିଲୁ। କରିଥିଲୁ କଣ ଆ ଭାତ, ଡାଲି। ଆଉ ସାଲାଡ, ପାମ୍ପଡ ଆଉ ହେଇଥିଲା ଚିକେନ ହେଇଥିଲା। ସେମାନେ ଚି ମାନେ ଖାଇବେ। ଆମିଷ ଖାଇବେ ଯୋଉମାନେ ଆଉ ନୀରାମିଷ ଯୋଉମାନେ ଖାଇବେ ସେମାନଙ୍କ ପାଇଁ ହେଇଥିଲା ପନିର।
ହଁ ମୁଁ ବି ଭୁଲି ଯାଇଛି ଗୋଟେ ଯୋଉ ମାନେ। ମାନେ ନିରାମିଷ ଖାଇଥିଲେ ତାଙ୍କ ପାଇଁ ବି। ପନିର ହେଇଥିଲା ପ୍ରାୟତଃ ଆମିଷ ବହୁ ପିଲା ଖାଇଥିଲେ ପନିର ଟୋଟାଲ ଦି ଜଣ ବୋଧେ ଖାଇଥିଲେ ଆମର ମାନେ ନିରାମିଷ। ସେଥିଲାଗି ମନେ ନାହିଁ।